ହ
ଆଜ୍ଞା। ମୁୁଁ ଏଇଠି ବସିକି ବର୍ଷା ଦେଖୁଛି।
ଓଃ ବର୍ଷାର ମଜା ନଉଛନ୍ତି ନା? ମୁଁ ଏଇ ବର୍ଷା ହଁ ମୁଁ ଏତ ଆପଣ ନଉଛନ୍ତି ମର୍ଯା ମୁଁ ନଉ ଚି ବର୍ଷା ଟିକେ ବୁଲୁଚ ଚି ଆଉ। ଝିପିଝିପିର୍ ବର୍ଷା ହଉଛି। ଟିକେ ଏଇ ଟିକେ ଏପଟ ସେପଟ ହଉଛି ଘର ବାହାରେ ଆଉ।
ଓହୋ। ଆଚ୍ଛା ଆଚ୍ଛା। ହୁଁ ବର୍ଷା ତ କେତେ ମାତ୍ ତ୍ରା ରେ ହଉଛି? ପୁରା ବନ୍ଦ ହବାରେ ନା ହଁ ନାହିଁ?
ହଁ ହଁ। ବନ୍ଦ ହଉନି ଆଜିକି ଛଅ ଦିନ ହେଇଗଲାଣି।
ଛଅ ଦିନ ହେଇଗଲାଣି! ମତେ ଲାଗୁଛି ବୋଧେ ନଈ ନାଳ ସବୁ ଫୁଲ୍ ହବ ତାପରେ ବର୍ଷା ବନ୍ଦ ହବ।
ନଈ ନାଳ ଫୁଲ ହେଲେ ବଢି ପାଣିି ଟା ଆସିବ। ବଢି ପାଣି ଟା ଆଇଲେ ଭଲରେ ଆମର ମାଛ ଖାଇବା ଆଉ ସେଇ ସେଥିପାଇଁ ବର୍ଷା ଟା ହଉଛି ଆଉ। ହଁ। କଣ କରୁଥିଲେ?
ଏଇତ ବସିଛି ଆସିକି ଯାଇଥିଲି ଟିକେ ହସ୍ପିଟାଲ। ହସ୍ପିଟାଲ ରୁ ଆସିକି। ବସିକି ଖାଇକି ବସିକି ଦେଖୁଛି ବର୍ଷା।
ହଁଁ ଆଉ ଜୋରସେ ବର୍ଷା ହଉଛି ନା ଏମିତି
ନାଇଁ ନାଇଁ ଦିଦି ଝିପ ଝିପି ହଉଛି ନା ଜୋର ବର୍ଷା ହଉନି।
ହଁ ହଁ। ଆଉ କଣ ଖାଇଥିଲେ ଗାଧୁଆ ବେଳେ? ମାଛ ପୁରା ବଡ ହଁ ହଁ।
ପିଟାଲରୁ ଆସିକି ଭାତ କୁ ଚିକେନ ତରକାରୀ ହେଇଥିଲା ଖାଇଛି।
ଆଉ ମାଛ? ମାଛ ଟା ଖାଇବା କଥା ନା ମାଛ ଟା ବଢିଆ। କେନ୍ ଠାରୁ
ହଁ ସମସ୍ତେ କୁହନ୍ତି ମାଛ ଟା ବଢିଆ ମାଛ ଖାଇଲେ ବହୁତ ଭିଟାମିନ୍ ବ
ହଁ ହଁ। ହଁ ଜଣେ ଜଣେ ଖାଆନ୍ତିନି ମାଛ ଓ ଜଣେ ଜଣେ ଖାଆନ୍ତିନି ଭଲ ଲାଗେ ନା ଆପଣଙ୍କୁ ଭଲ ଲାଗେ ନା ନା ଡରିକି ଖାଆନ୍ତିନି କଣ୍ଟା ଟା ପଶିଯିବ ବୋଲିକି ତଣ୍ଟିରେ।
ନାଇଁ ଦିଦି ଛୋଟ ବେଳେ କଣ୍ଟା ପଶି ଯାଇଥିଲା।
ହଁ ହଁ ହଁ ଏ କଣ୍ଟା ପଶିଗଲେ ବି ବହୁତ ପ୍ରୋବ୍ଲେମ୍।
ହୁଁ।
ହଁ ହଁ। ଆଉ ବର୍ଷା ପାଗରେ କୁଆଡେ ଯାଇଛନ୍ତି ବୁଲିବାକୁ?
ବୁଲିବାକୁ ତ କୁଆଡେ ଯାଇନଥିଲି ଆଜି ଆଜି ଟିକେ ଯାଇଥିଲି ବାହାରକୁ ଟିକେ ଯାଇଥିଲି ବାହାରକୁ ଆସିଲା ବେଳକୁ ବାହାରକୁ ମାନେ କଣ କହିଲେ ହସ୍ପିଟାଲ କାମରେ ଟିକେ ଯାଇଥିଲି।
ହଁ ହଁ ହଁ।
ହସ୍ପିଟାଲ କାମ ରେ ଯାଇଥିଲି ଆସିଲା ବେଳକୁ ବାଟରେ ନା ଜାମୁ କୋଳି ବିକା ହଉଛି। ମୋର ଆଉ ଗୋଟେ ପଟ ସାଇଟରେ ନା ଜାମୁ କୋଳି ଗଛ ତୋଳିକି ପିଲା ଖାଉଛନ୍ତି।
ମାନେ ମାଗଣା ରେ ମିଳୁଛି କିଣିକି ବି ମିଳୁଛି ନା।
କିଣିକି ବି ମିଳୁଛି ହଁ ସେ ସେତବେଳେ କେତେ ବଢିଆ ଥିଲା ମାନେ ଅର୍ଗାନିକ୍ ଖାଦ୍ୟ ଆମେ ଯାହା ବି ଖାଉଥିଲେ ସବୁ ମିଳି ଯାଉଥିଲା ସବୁ ମିଳି ଯାଉଥିଲା ଆମକୁ ନା।
ହଁ ହଁ ଛୋଟ ଛୋଟ ବେଳ କଥା ଆଉ ଆମେ ସ୍କୁଲ ଯାଲା ବେଳେ ମୁଁ ସ୍କୁଲ ଗଲା ବେଳେ କୋଉଠି ଲେମ୍ବୁ ଗଛ କୋଉଠି ଜାମୁକୋଳି ଗଛ ଆ ମାନେ ଖଟା ଜିନ ଗଛ ମାନେ ଆଣିବା ପାଇଁ ମାନେ ଚୋରି ବି ତା ଦେହରେ ଆମେ କରିଦେଇଛୁ। ମାନେ ଖାଇବା ପାଇଁ ପିଜୁଳି ଗଛ ହେଲା।
ହଁ ବଢିଆ ମିଳେ ନା ସେତେବେଳେ ନା ବହୁତ ଦେଶୀ ଜିନିଷ ମିଳେ। ଖାଇବାକୁ।
ହଁ, ହଁ ଏବେ ଆଉ କିଛି ମିଳୁନି।
ହଁ, ଏବେ ଆଉ କିଛି ନାହିଁ ସବୁ ସେ ଜାମୁ କୋଳି ହଉନା କାହିଁକି ଜାମୁ କୋଳି ହଉନା ନାଇଁ ସେଥିରେ ବି ମାନେ ଦେଇ ଦଉଛନ୍ତି ଏତେ ବଡ ବଡ ସାଇଜ ର କୋ କୋଳି
ହଁ। ହଁ ହଁ। ସବୁ ସାର ଦିଆ। ଆ ସବୁ ସାର ଦିଆ। ଲାଷ୍ଟ କୁ ଆମେ ବି ସାର ଦିଆ ହେଇଗଲୁଣୁ।
ଆମେ ବି ଶାରଦିଆ ହେଇଗଲେଣି ଆମେ ସେଗୁଡା ନ ଖାଇଲେ ଆମେ ମରିଯିବା।
ହଁ ହଁ। ଆଉ କଣ କରିବା ବଞ୍ଚି ଯିବା, ପାଇଁ ଖାଇବା କଥା। ଆଉ ନ ଖାଇଲେ ଆଉ କଣ କରିବା?
ହୁଁ।
ସେଇଥିପାଇଁ ଖାଇ ଖାଇ ତ ଆମେ ଜଲଦି ଉପରକୁ ଯାଉଛୁ।
ହଁ ହଁ। ବେଶୀ ଆଗ କାଳରେ ଦେଖୁନଥିଲେ ଲୋକମାନେ ପୁରା ଶହେ ବର୍ଷ ପାଖାପାଖି ଦେଖିବେ ସେ ସେତବେଳର ଲୋକ ଯଦି ବି କିଏ ବଞ୍ଚିଥିବେ, ଗୋଟେ ଦିଟା ଭାଇ ଶହେ କ୍ରସ କରିକି ମରିବେ। ମାନେ ଘୁଷୁରୀ ଘୁଷୁରି ମରିବେ ପଛେ ବନ ଞ୍ଚି, ଥିବେ। ଆମର ତ ତିରିଶ ପଇଁତିରିଶ ର ଲୋକ ଚାଲି ଯାଉଛନ୍ତି ଖାଦ୍ୟରେ ହାର୍ଟ ଆଟାକ୍।
ହଁ, ହଁ ଏ ଏବେ ହାର୍ଟ ହଁ, ହଁ, ହଁ। ଏବେ ତ ଷ୍ଟକ୍ ଘରେ ଘରେ ସେଇଭଳିଆ ହଉଛନ୍ତି। ମାନେ ବଡ ବସୁଛନ୍ତି ଛୋଟ ପଳେଇ ଯାଉଛନ୍ତି। ମାନେ ଆଗେ ହଁ, ଆଗେ କଣ?
ଆମର ମାନେ-ମାନେ କଣ କହିଲେ? ତାଲି, ହୁଁ ଯେମିତି ଚାଲିଲା ଣି, ମାନେ ଟାଇମ୍ ମାନେ ଏଇସବୁ ଯେମିତି ଚାଲଣି ଆମ କେମତିହିବା ଯେ ହଁ ଆମେ ସେ ତେଲ ମସଲା ଖାଇକି ବଞ୍ଚିବା। ଆମେ କଲେଜ୍ ନାଇଁ ସିଝା ସିଝି ଉପରେ ଖାଇବା କି, ନିଜେ ସେ ସୁସ୍ଥ ରହିବେ ପରେ ଅନ୍ୟ ମାନଙ୍କୁ କହିବା ବି ଆମେ କହୁଛେ ନା ଆମେ ଆଗ ସେଇ ଭଲ ଜିନିଷ ପାଟିକି ସ୍ଵାଦ ଲାଗୁ ପଛେ ତାକୁ ବି ଖାଇକି ମରିିବା।
ହଁ, ହଁ, ହଁ ସିଝା ବି ଖାଇଲେ ବି ସେଇଆ। ସିଝାର କଣ ଦଉନାହାନ୍ତି ସାର। ଆମେ ଆଉ ସେଇଆାକୁ ବି ସବୁ ଖାଉଛୁ ଆମେ
ହୁଁ, ହଁ ଆଜିିକାଲି ଭଲ ଆଜିିକାଲି ଭଲ ଖାଦ୍ୟ ନାହିଁ ନା।
ହଁ, ହଁ।
ଆଜିକାଲି ଖାଦ୍ୟ ବି କିଛି ଭଲ ନାହିଁ। ବାଧ୍ୟ ହଉ ଯାହା ମିଳୁଛି ତାକୁ ଖାଇକି ବ ସିଏ ଆଉ କଣ କରିବେ?
ହଁ, ଆଗେ କଳିଆ ଲୋକ ଶହେ ଟପି ଯାଉଥିଲା ବି ଆଉ ଇଏ ଏବେ ଆମେ ପଚାଶ ଟପିଲେ ଆଉ ଭରସା ପାଉନି ଯେ ପଚାଶ ଟପିବ।
ହଁ, ପଚାଶ ଟପିଲେ ବଞ୍ଚିିବାକି ମରିିବା।
ହଁ, ହଁ, ହଁ। ହଁ। ଆଉ
ଆଉ ତାହେଲେ ଆଜି କଣ ହେଇଥିଲା ରବିବାରେ ଖାଇବାକୁ?
ଆଜି, ଆଜି ଆମର ସାଧା ଖେଚୁଟି ଡାଲମା।
କ୍ଷେଚେଡ଼ି ଡାଲମା ହେଇଥିଲା।
ହଁ, ହଁ ନା କାଲି ହେଇଥିଲା ଚିକେନ ଆଳୁ ତରକାରୀ କରିଦେଇଥିଲି। ଆଉ କାଲି ମସଲା ଖାଇଛୁ, ନା ଆଉ ଆଜି ଭଲ ଲାଗିଲାନି। ଖାଇବା ପାଇଁ ଆଉ ସେଇ ହଁ ହଁ। ମୁଁ କରେ ଆଉ। କିଏ ଅଛନ୍ତି ଶାଶୁ ଅଛନ୍ତି। ପୁଅ ଆଉ ମୁଁ କରିଦଉଛି ଆଉ। ତିନିଜଣ ଆମର ଲୋକ।
ଆ ରେଡି ଅଧ କିଲେ ଆଇଲେବି ରଜ।
ହଁ ଅଧ କିଲୋ ଆଣିଲେ, ହଁ ସେଇଥିରେବି ବଞ୍ଚି ଯାଉଛି ମୋର ଏତେ ଗ୍ୟାସ ପ୍ରୋବ୍ଲେମ ବେଶୀନା ଆଉ ମୁଁ ଖାଲି ମାନେ ଅଳ୍ପ ନେଇକି କିଛି ଭାତରେ ଖାଇବା କଥା। ଆଉ ନହେଲେ ବଞ୍ଚି ଯାଉଛି ଆଉ ମୋ ପୁଅତ ତରକାରୀ ଖାଲି କରିବା କଥା ତା ତରକାରୀ ସିଏ ଟିକେ ତରକାରୀ ଭଲପାଏନା। ତାର ଯୋଉ ବେଶୀ ଯୋଉ ପକଡା ଫକଡା ଆଉ ତାକୁଟା ସେଇଟା ପସ- ସେଇଟା ଦେଲେ ସିଏ ମାନେ ବେଶୀ ଖାଇଦବ। ଆଉ ତରକାରୀ ଟା ଦେଲେ ଦି ତିନି ପିସ ଖାଇକି ତାର ମନ ଟା ଭରିଯିବ ସେଇଥିରେ।
ଓହୋ ତାହେଲେ ଏମିତି କଥା ନା।
ଏମିତି କଥା ଆଉ ଛୁଆଙ୍କୁ ଆଉ କରିକି ଦେଲା ବେଳୁକୁ
ଛୁଆଙ୍କୁ ହଁ। ତାପରେ ତାଙ୍କର ବି ନା ମାନେ କଣ କହିଲ ସବୁ ଜିନିଷ ଆଗୁରୁ ଆମୁକୁ କଣ ଛୁଆ ତ ଯାହା ନାହିଁ ତା ଦେଇଦଉଥିଲେ ଆମେ ଆଗରୁ ଖାଉଥିଲେ ଏବେକା ଛୁଆ ଟେଷ୍ଟ ନ ଲାଗ ଫୋପାଟି ଦଉଥିବେ।
ହଁ ପଖାଳ ଆଳୁ ଭରତା ହଁ ଫପାଳି ଦେବେ ତୁ ଫୋପାଡି ଦେବେ ଛାଡ ଖାଇବୁନୁ ଆମେ କରିକି ଦିଅ ଆଉ ପଖାଳ ଭାତ ଆଳୁ ଭତା ସ୍କୁଲ ଗଲା ବେଳେ ମୋର ତ ଫେବରାଇଟ୍ ଥିଲା ପଖାଳ ଆଉ ଆଳୁ ଭର୍ତା।
ମୋର ବି ଦିଦି ଆଉ ଭାତ ପ୍ଲେନ ଡାଲି ଆଳୁ ଆଳୁ ଭର୍ତ୍ତା ହେଇଥିବ ପୁରା ଦି ମିଣ୍ଟିରେ ଆ ତା ସହିତ ଟିକେ ଯଦି ଦହି ମିଳିଗଲାତ ସିଏ ଆହୁରି ବଢିଆ।
ନା ଆହୁରି ବଢିଆ ପଖାଳ ଧିଅରେ ଦହିଟା ପକେଇଦେଲେ ତ ବଢିଆ ଲାଗିବ ଆଉନା ଖାଲି ଖାଇଦେଲେ ଖାଇଦେଲେତ ନିଦଟା କୋଉଠୁ ପଳିଆସି ଥିବ ଆଉ ହୁଁ ହୁଁ ହଁ ହଁ।
ହୁଁ ତାହେଲେ ଏମିତି କଥା ନା। ତମୁକୁ ତାହେଲେ ଏଇ ସବୁ ଜିନିଷ ଭଲଲାଗେ ଆଉ ତମେ ରୋଷେଇ ବାସ ଦିଦି କଣ ଜାଣିଚ?
ରୋଷେଇ ମୁଁ କଣ ଜାଣିଚି ମୁଁ ଟିକେ ଜାଣିଚି ବିରିୟାନୀ। ବିରିୟାନୀ ଖା ହଁ ହଁ ବିରିୟାନୀଟା କୁ ହଉ ହଉ। ବିରିୟାନୀଟା କେମିତି ଯୋଉ ବାସୁମତୀ ଚାଉଳଟା ଯୋଉ ଲମ୍ବା ଚାଉଳଟା ମିଳୁଚି ନା ଲମ୍ବାରେ କରନ୍ତୁ ନା ଜିରା ରାଇସ ଛୋଟଟା ମିଳୁଚି। ଆଉ ସେଇଥିରେ କରନ୍ତୁ ସିଏ କଣ ତାକୁ ଲମ୍ବା ଚାଉଳଟାକୁ ଗୋଟି ଘଣ୍ଟା ଭେଦେଇଦେବେ।
ହୁଁ।
ଗୋଟେ ଘଣ୍ଟା ଭେଦେଇଦେଲେ ଆଉ ଆମରଯୋଉ ଚିକେନଟା ଚିକେନ ଆଣିକି ଚିକେନଟା ଭଲସେ ଧୋଇଦେବେ ଧୋଇ ଦେଇକି ଟିକେ ବଡ ବଡ ପିସ୍ ଚି ଚିକେନ କରିଥିବ ମ ତରକାରୀ ପିସଟା ଅଲଗା ଆଉ ବିରିୟାନୀ ପିସଟା ଅଲଗା ହୁଏନିକି? ଚି ଟିକେ ବଡ ବଡ ପିସ୍ ଥିବ ତାକୁ ଆମର ପିଆଜ ଟିକେ ତେଲ ପକେଇ ଦେଇକି ପିଆଜ ଯେମିତି ଆମର ପିଆଜଟା ଭଜା ଜା ହୁଏନା ତେଲରେ। ସେମିତି ଭାଜିବେ ତାପରେ ଅଦା ରସୁଣ ପେଷ୍ଟ ଦେବେ। ତାପରେ ଏଇଯୋଉ ଜିରାପାଉଡର, ଲଙ୍କାପାଉଡର, ହଳଦୀ ପାଉଡର ହଳଦୀପାଉଡର ପଡେନା। ଚାହିଁଲେ ପକେଇବୁ ନଚାହିଁଲେ ପକେଇବେନି ବିରିୟାନୀରେ ହଳଦୀପାଉଡର ପଡେନା। ଆଉ ଧଣିଆ ଧଣିଆ ପାଉଡର
କିନ୍ତୁ ଦିଦି ସମସ୍ତେତ କୁହନ୍ତି ମାଂସରେ ହଳଦୀ ପକେଇଲେ ଭଲ ସ୍ମେଲ ହୁଏବୋଲି।
ନା ନା ଆପଣନା ହଳଦି ରେ ମାଂସରେ ହଳଦୀ ପକେଇଲେ ଭଲ ହଳଦୀ ତରକାରୀ ରେ ପ କା ହୁଏ ମୁଁ କଣ କରେ ଚିକେନେରେ ଧୋଇଲାବେଳେ ଅ ହଳଦୀ ଟା ବେଶୀ ପକେଇ ଦିଏ। ଚିକେନ ଆଇଁଷିଆ ଭାଗ ଟା ତାର୍ ଯୋଉ ରହେ ସେ ଚିକେ ଉଁ ସେ ଧୋଇଦେଲେ ହେଇଯିବ ହଁ ହଁ ସେ ଧୋଇ ଦେଇକି ମିଳେଇକି
ଢିଲା ଟାଇପ ର ସବୁ ପ୍ରକାରର ସବୁ ତମେ ପକେଇଦବ ମସଲା ଭଲ।
ହଁ ସିଏ ବି ଅଲଗା ସିଏ ବି ଆହୁରି ବଢିଆ ଲାଗିବ ସବୁ ଯୋଉ ମସଲା ଚି କେନ ର ଆଇଟମ ଯୋଉ ମୁଁ ଯୋଉ କଇଲି ଦହି, କଞ୍ଚାଲଙ୍କା, ଟମାଟର ଚି କେନ ମସଲା ଗରମ ମସଲା ସବୁ। ପିଆଜ ସବୁ ପିଆଜ ଟିକେ କଞ୍ଚା ପିଆଜ ବ୍ରୁନ କରିକି ଯୋଉ ଡାଲି କରିକି ଯୋଉ ପକାନ୍ତି ତାକୁ ବି ପକେଇଦବେ ସବୁ ମିଶେଇଦେବେ। ନ ଲୁଣ ମିଶେଇ ଦେଇକି ରଖିଦେବେ ଗୋଟିଏ ଘଣ୍ଟା। ଆଉ ଅରୁଆ ଚାଉଳବି ଲମ୍ବା ଚାଉଳ ଭେଦେଇ ଦେଇକି ଗୋଟିଏ ଘଣ୍ଟା ରଖିଦେବେ ତାପରେ କଡେଇରେ ତେଲ ପକେଇଦେବେ ତ ଏଇଯୋଉ ମସଲା ଯୋଉ ମାଗେନେଟ କରିକି ଯୋଉ ରଖିଥିବ ତାକୁ ସେ କଡେଇରେ ଛାଡିଦବ। ତାପରେ ସିଏ ତାର ଯୋଉ ସିମରେଟିକେ ହାଇରେ ରଖିବେ ତାପରେ ହାଇରେ ରଖିଲା ପରେ ସେ ଫୁଟିବ ତାଦେହରୁ ପାଣି ବାହାରିବନା ଚିକେନ ରୁ ପାଣି ବାହାରେ ନା କି ପାଣି ବାହାରି
ପାଣିଟା ମରିଲେ ହିଁ ଭଲଲାଗିବ ତାର ଟେଷ୍ଟ ଆସିବ ଚିକ
ହଁ ହଁ ତାର କଷି ହେଇହେଇ ତାର ପାଣିଟା ମରିଯିବ ମରିଯିବ ମାନେସୁଖ ଶୁଖିଲା ଯିବ ଶୁଖିଲା ହେଲେ ତାକୁ ମାନେ ଟେଷ୍ଟ ଟା ଶିଖିବୁ ଟିକେ ଖଟାଳିଆ ଲାଗୁଥିବ ଟିକେ ରାଗଲାଗୁ ଥିବ ଲୁଣ ଏଇତିନିଟା ଲୁଣ ଲାଗୁଥିବ ଖଟା ଲାଗୁଥିବ ଲେମ୍ବୁ ବି ପକେଇଦେବେ ଲେମ୍ବୁ ଚୋପା ଥିବ କାଟିକି ପକେଇଦେବେ ମାନେ ଗୋଟିଏ। ଖଟାଳିଆ ଟିକେ ଲାଗିବ ଆଉ ତାର ହେଇଗଲେ ଟେଷ୍ଟ ଚାଖିଦବ ଚାଖି ଦେଇକି ରଖିଦବ ତାପରେ ଏଇ ଯୋଉ ଆମର ବିରିୟାନୀ ଭାତ ଟା ଭାତ ଟା ହାଣ୍ଡି ରେ ବସେଇବ ଆମର ଯୋଉ ଭାତ ହାଣ୍ଡି ରହେ
ହୁଁ।
ସେଇଥିରେ ପାଣି ଦେଇକି ଟିକେ ବେଶୀ ପାଣି ଦବ କାହିଁକି କିଲେ ଚାଉଳରେ ମାନେ ଅଧହାଣ୍ଡି ଓ ଉପରେ ପାଣି ଟିକେ ଦବ ଦେଇକି ତାପରେ ଆମର ଯୋଉ ବିରିୟାନୀ ର ଗୋଟା ମସଲା ମିଳୁନି କି
ହଁ ହଁ ହଁ।
ହଁ ସେଇ ଗୋଟା ମସଲା ପୁରା
ସେଇ ଯୋଉ ନା ସେ ଯୋଉ ଡାଳଚିନି ଆଉ ଗୋଟେ ଫୁଲ ଆଉ ଗୁଜୁରାତି ଲବଙ୍ଗ ସେଗୁଡା ସବୁ ନା।
ହଁ ହଁ ସେ ଯୋଉ ଫୁଲ କହନ୍ତି ଷ୍ଟାର ଫୁଲ ଆଉ ଗୋଟେ ଯୋଉ ଗୋଲିଆ ଯୋଉ ଅ ଗୋଲ ଗୋଟେ ଆ କାହା ଭଳିଆ କୁହନି ଯୋଉ ଗୋଲ ଗୋଲ ଗୁଆ ଭଳିଆ ସେ ଗୁଆ ଭଳିଆ ତାକୁ କଉଥିଲେ ଯାଇ ଯାଇ ଫଳ। ସେଇଆକୁ ଯାଇ ହଁ ହଁ ସେଇଆକୁ ସବୁଥିରୁ ଟି ଟିକେ ଟିକେ ଭାଙ୍ଗିକି ଯାଇ ଫଳ ଟାକୁ ଛାଡି ଦେଇକି ଆଉ ତା ଦେହରେ ଯୋଉ ଲବଙ୍ଗ ଆମର ଅଳେଇ ବଡ ଅଳେଇଚ ଯୋଉ କଳା କଳା ବଡ ଅଳେଇଚ ସବୁ ସେ ପାଣି ରେ ଅଳ୍ପ ଅଳ୍ପ ମାନେ ଗୋଟିଏ ଗୋଟିଏ ପକେଇଦବ ପକେଇଦବ ଆଉ ଅଳ୍ପ ରଖିଥିବ ମାନେ ଅଳ୍ପ ଯୋଉ ଯୋଉ ଡାଲଚିନି ଆଉ ଯୋଉ ସେ ଅଳେଇ ଯୋଉ ଯୋଉ ମସଲା ସବୁ ଅଛି ଆଉ ଯିଏ ଏଇ ସବୁ ଅଛି ତାକୁ କଣ କରିବ ଗ୍ରାଇଣ୍ଡିଙ୍ଗ କରିଦବ କରିଦେଇକି ଆମର ଗରମ ମସଲା ଟା ଯେମ ଗ୍ରାଇଡିଙ୍ଗ ହୁଏ ଆଉ ସେମିତି ଗ୍ରାଇଡିଙ୍ଗ କରିଦବ କରିଦେଇକି ସେ ଯୋଉ ଆମ ଆଉ ଗୋଟେ କଥା ମୁ ଭୁଲିଗଲି ରୁନ କରି ରଖିଥିବେ ନା ପିଆ ର ଯୋଉ ତେଲ କଢେଇରେ ତେଲ ରେ ଯୋଉ ଚିକନଟା ଚିକେନ ଟା ଆପଣ କ ସିବେନି ସେ ଫାଷ୍ଟ ତେଲଟା ଯୋଉ ପିଆଜ ଟା ଲାଲ କରିକି ରଖିଥିବେ ଗୋଟେ ପ୍ଲେଟ ରେ ମାନେ ଅଳ୍ପ ପିଆଜ ବାହାର କରିଦେଇଥିବେ ତା ଦେହରେ ସେ ଯୋଉ ଗରମ ମସଲା କୁଟିକି ରଖିବେ
ହଁ।
ତା ଦେହରେ ଗରମ ମସଲା ଟି କୁଟିକି ରଖିଥିବେ ତା ଦେହରେ ଛିଞ୍ଚି ଦେବେ ସେ ପିଆଜ ଦେହରେ। ତା ଦେହରେ ଟିକେ ଚିନି ବି ଚିନି ବି ଛିଞ୍ଚି ଦେବେ ଆ ଏତି ଏତି କରିଦେବେ ରଖିଦେବେ ଅଲଗା ଏ ଭାତରେ ତ ମୁଁ କହିଲି ସେ ଗରମ ମସଲା ଗୋଟେ ଗୋଟେ ପକେଇଦେବେ। ତାପରେ ଯୋଉ ପୋଦିନା ପତ୍ର ଧନଆ ପତ୍ର ସବୁ ସେ ହାଣ୍ଡି ରେ ଅଳ୍ପ ଅଳ୍ପ ପକେଇଦେବେ। ତାପରେ ତେଜପତ୍ର ବି ଦେବେ ସେ ପାଣି ଟା ଫୁଟିବ ଯେତବଳେ ତାପରେ ଆପଣ ପକେଇବେ ଭାତଟା ଯୋଉ ଚାଉଳ ଟା ଭେଦେଇକି ରଖିିନଥିବେ ତାକୁ ଛାଣିଦେବେ ଗୋ ଗୋଟେ ଘଣ୍ଟା ହେଇଜିବ ତାକୁ ଛାଣିକି, ତାକୁ ସେ ହାଣ୍ଡିରେ ପକେଇବ।